ହ୍ୟାଲୋ।
ହ୍ୟାଲୋ।
କୁହନ୍ତୁ କୁହନ୍ତୁ।
ମ୍ୟାଡମ୍ ନମସ୍କାର।
ନମସ୍କାର ନମସ୍କାର।
ଆରେ ମ୍ୟାମ୍ ମ୍ୟାମ୍ ଆପଣ ଙ୍କୁ ଯୋଉ ମେସେଜ ଟି କରିଥିଲି କିଛି ଦିନ ତଳେ, ସେଟା କଣ ଟିକେ ମୋର ଓଡ଼ିଆ ଆଉ ଏ ଇଂଲିଶ କିିବୋର୍ଡଟା ମିଶି ରାଗିବେନି ଆଁ।
ହ୍ୟାଲୋ। ହ୍ୟାଲୋ। ।
ହଁ।
ହ୍ୟାଲୋ। ଆପଣ ଟିକେ ହଁ ଏବେ ଶୁଭିଲା।
ହ୍ୟାଲୋ।
ଏବେ ଏବେ ଶୁଭିଲା ଆପଣଙ୍କ ଭଏସ ମତେ। ସେତେବେଳେ ଶୁଭୁନଥିଲା।
ନାଇଁ ମୁଁ ତ ଛାତ ଉପରେ ପୁରା ବଇଚି।
ପାଗ ଟିକେ ଖରାପ ଅଛି ତ, ସେଇ ଲାଗି ଠିକ ଠାକ ହଉନି ଆଉ। ହଁ କୁହନ୍ତୁ କଣ ଗୋଟେ କହୁଥିଲେ?
ଆରେ ଆପଣଙ୍କୁ ଥରେ ମନେ ଅଛି ୱାଓ ଲେଖିଥିଲି, ସେଇଟା କଣ କି ଇଂଲିଶ ଓଡିଆ ମିଶିକି ଅଛି ଟିକେ କେ ଭୁଲ ହେଇଯାଇଛି ଆଉ।
ହୁଁ।
ହୁଁ, ହୁଁ, ହୁଁ, ହୁଁ।
ହୁଁ। ହୁଁ, ହୁଁ।
ପିଇବେ ନା ଆଉ।